ମୁଁ ଭଲ ଅଛି ଆଉ।
ଆପଣଙ୍କର ଆଜି ରୋଷେଇ ବାସ କଣ କରିଛନ୍ତି।
ରୋଷେଇ ବାସ ହେଇକି ଖିଆପିଆ ଶଇଲାଣି ଆଉ କଣ କହିବି ଆଉ ବାଇଗଣ ଭାଜିଥିଲି ଫାଳି କରିକି ଭେଣ୍ଡି ଆଉ ତରକାରୀ କରିଥିଲି ଡାଲମା କରିଥିଲି। ଭେଣ୍ଡି ଆଳୁ ଭାଜିଥିଲି।
ହାଲୋ।
ହଁ। ଶୁଭିଲା ମୋ କଥା ଏବେ। ହଁ କହୁନାହାନ୍ତି।
ହାଲୋ।
କୁହନ୍ତୁ।
ହଁ କଣ କହିଲେ।
ମୁ କହିଲି ରୋଷେଇବାସ ସାରି ଖିଆ ପିଆ ସଇଲାଣି। ଭେଣ୍ଡି ଆଳୁ ତରକାରୀ କରିଥିଲି, ଡାଲମା କରିଥିଲି, ବାଇଗଣ ଭାଜିଥିଲି। ଏଇଭଳିଆ ରୋଷେଇ ଆଉ କଣ ଆଉ କରିବି ଆଜି ତ ସାଧା ମଙ୍ଗଳବାର। ଆଉ ଆଇଁଷ ଫାଇଁଷ ନାହିଁ ଏ ସାଧାରେ ଯାହା କରିଚି ଆଉ। ଆଉ କଣ କହୁଥିଲି କାଲି ଜଗନ୍ନାଥ ଆଶ୍ରମ ଯାଇଥିଲେ କି? ଦେବସ୍ନାନ ପୂର୍ଣ୍ଣିମା ଥିଲା। ଠାକୁର ଗାଧୁଆ ଥିଲା ଗଲେନି ଟିକେ ଦେଖିକି ଆଇଥାନ୍ତେ ସେଇଟି ଦେଖା ହେଇଥାନ୍ତେ ଭେଟ ହେଇଥାନ୍ତେ। ସେଠିକି ବଲ ବଢିଆ ଲାଗିଲା ଠାକୁର ଗାଧେଇଲେ, ନୂଆ ଲୁଗା ପିନ୍ଧିଲେ, ସଜବାଜ ହେଇକି ବସିଲେ ଆରେ ବହୁତ ମୁକ୍ତୀ ମଣ୍ଡପ ବଢିଆ ଲାଗିଲା। ଆଉ ରାତି କି ଅଣସର ଘରକୁ ଗଲେ। ଜଗା ପୁରା ଉଠିଲା ନାଇଁ ତ ଜମା ହଲିହିଲି କି ପାଞ୍ଚ ଛଅ ଜଣ ଟେକିଲେ ତଥାପି ଟେକି ପାରୁନଥିଲେ । ବଳିଆ ସୁଭଦ୍ରା କହିଲେ କିଛି ଦୁଷ୍ଟ ନୁହନ୍ତି ଜଗା ଭାରି ଦୁଷ୍ଟ କଲେ ଲେଣି। ଝୁଲିଝୁଲିକି ଝୁଲିଝୁଲିକି ଗଲେ ସାତ ଆଠ ଜଣ ଟେକି ଟେକି ନେଲେ ମୁଁ ଜମା ଦେଖିନ ଥିଲି କାଲି ଦେଖିକି ଆାଇଲି କିନ୍ତୁ ବଢିଆ ଲାଗିଲା। ହୁଁ ଠାକୁର ଯିବାର ମାମ୍ ଦେଖନଥିଲି। ଗାଧୁଆଟା ଆରବର୍ଷ ଦେଖିଥିଲି ଠାକୁର ଯିବା ଟା ମୁଁ ଦେଖିନଥିଲି । ଏଥର ଠାକୁର ଯିବା ଦେଖିଲି। ଗାଧୁଆ ବି ଦେଖିଲି ଭୋଗରାଗ କରିଛନ୍ତି ଶଙ୍ଖ ହୁଳହୁଳି ନାଦରେ ପୁରିଉଠୁଛି କିନ୍ତୁ ବହୁତ ଭଲ ଲାଗିଲା । ଆଉ ଆପଣ ଯାଇଥାନ୍ତେ ଟିକେ ଦେଖିଥାନ୍ତେ ଏମିତିକା ବଢିଆ ଲାଗୁ ଆଉ ବର୍ଷେ ପୁଣି ଆର ବର୍ଷ ବଞ୍ଚିଥିଲେ ବର୍ଷେ । ଆଉ ଭାଗ୍ୟ କେତଳେ କଣ କହିହବ? ଯାହା ହଉ ଠାକୁରଙ୍କର ଆଜ୍ଞା ଥିଲା ମୁଁ ବୁଲିକି ଦେଖିକି ଆଇଲିଆଉ । ହାଲୋ।
ହଁ।
ଓ ଅ ଶୁଭୁନି କି ମୋ କଥାଟା ହଁ ହାଲୋ।
ଆଉ ଏଇ ଠାକୁର କଥା କହୁଥିଲି କିଛି ଉତ୍ତର ଦେଲେନି ମୁଁ କହିଲି ଟାୱାରପାଉ ଚି କି ନାଇଁ କଥା ଶୁଣା ହଉଛି ନାଇଁ ଆଉ ଏଇଆ ଆଉ କଣ କହିବି ଆଉ ସେଇ ପୁରୀ ତ ଆମେ ଯାଇପାରିବାନି ନା ଦେଖିବାକୁ ଠାକୁର । ଠାକୁର ଦେବସ୍ନାନ ପୂର୍ଣ୍ଣମା ଆମେ ଏଇ ଛୋଟ ବଡ କି ଆଶ୍ରମ ଆମ ଘର ପାଖରେ ଅଛି ସେଇଠି ଯାଇକି ଦେଖିକି ଆସିଥିଲେ ମୁଁ ସେଇ କଥା କହୁଚି। ଆପଣ ଯାଇଥାନ୍ତେ ଟିକେ ଦେଖିକି ଆଇଥାନ୍ତେ । ପୁରୀରେ ତ ଅସଂଖ୍ୟ ଲୋକ ଯେ ଦେଖିକି ପୁରା ଜାଗା ନାହିଁ ଏତେ ଲୋକ । ଆଉ ଯାହା ଠାକୁର ଗାଧେ ଦେହଟା ଭଲ ଲାଗିଲା ଖାଲି ଦେଖିକି ଆଇଲିି ଜମା ଦେଖିନଥିଲି ଆଉ । ହଁ।
ମୁଁ ବି କେବଳ ଦେଖିନାହିଁ ଜ ମୁଁ ଭାବି ଭାବିଥିଲି କାଲି ଯିବି ବୋଲି କିନ୍ତୁ ଗଲିନି ତାପରେ ମୋର ବି ଟିକେ କାମ କାମ ଥିଲା ମୁଁ ଭାବୁଥିଲି ସାତଟା ବେଳକୁ ଯାଇଥାନ୍ତି ସାତଟା ବେଳେ ସେଠି କଣ ଗୋଟେ । କଣ ହଉଥିଲା ସେଇ ମଞ୍ଚଉ ଉପରେ କିନ୍ତୁ ମୁଁ ଗଲିନି ମତେ ତାପରେ ମୋର ଟିକେ ଲେଟ୍ ବି ହେଇଗଲା। ହା ହା ମତେ ଲାଗିଲେ ସବୁ ସରିଯାଇଥିବ ସେ ଯୋଗୁ ମୁଁ ଗଲିଣିି ଆଉ।
ନା ଯାଇଥାନ୍ତେ ଦେଖିକି ଆଇଥାନ୍ତେ ନଅଟା ସାଢେ ନଅଟା ହେଇଲା ଦଶଟା ହେଇଲା ଠାକୁର ଗଲେ । ଯାଇକି ଦେଖିକି ଆସିଥାନ୍ତେ ଭଲ ହେଇଥାନ୍ତା। ସେଠକି ଯାଇଥିଲି ନିଦ ପିଦ ଭୋକ ଉପାସ ସବୁ ବନ୍ଦ ହେଇଯିବ । ତାଙ୍କ ଆଗରେ ବହୁତ ବଢିଆ ଲାଗିଲା ସବୁ ଦେଖିକି ଆମେ ଆଇଲୁ। ଆଉ ଏଇଭଳିଆ କଥା ଆଉ ସେଥି ପାଇଁ ଆଜି ଭାରି ହାଲିଆ ଲାଗୁଛି ପରିଶ୍ରମ ଲାଗୁଛି। ସେ କାମ କରିବାକୁ ଆଜି ବଳ ପାଉନି। ଯାଇ କରିଛି ଦି ତିନି ପ୍ରକାର କରିଛି ହୁଁ। ଆଉ ଏଇଭଳିଆ କଥା ସବୁ ଆଉ। ଆଉ ଇଆପରେ ତ ରଥଯାତ୍ରା ଅଛି। ଆଉ ଆମେ ତ ରଥଯାତ୍ରାରେ ପୁରି ଯାଇପାରିବାନି ଯାହା ମୋବାଇଲ ଟିଭିରେ ଦେଖିବା। ତାପରି ଆଶ୍ରମରୁ କୁ ଯିବା ଠାକୁରାଣି ଶାଳରୁ ଆସିକି ମନ୍ଦିର ଭିତରେ ରହିବେ ଗାଧୁଆ ପାଧୁଆ କରି ସେଇଟାକୁ ଦେଖିବା ଯାଇଁକି ଆଉ । ଏଠି ଆମ ଆଶ୍ରମରେ ରଥ ଟଣା ଯାଏନି । ସବୁ ହୁଁ କାଳିଆଙ୍କର ହେଲେ ଆଜ୍ଞା ରଥ ଟଣାରେ କାଳିଆ ଆଜ୍ଞା କରୁନାହାନ୍ତି ସିଏ ଯେତୋଳେ କରିବେ କେହି ରଖିପାରିବେନି । ଆଉ କାଳି ଏ ଆଶ୍ରମ ଭୋଉତ ଲୋକ ହେଇଥିଲେ । ଗାଧୁଆଳେ ବି ଖାଇବା ପିଇଆ ହେଇଥିଲା ଭାତ ଡାଲମା ଖଟା କ୍ଷୀରି। ସଫିସେଣ୍ଟ୍ ଦୋଉଛନ୍ତି ଖାଇଆକୁ । ଆଉ କେତେ ଲୋକ ଆମେ ଥିଲାବେଳେ ଚାଳିଶି ହା ଠେ ଜଣ ଲୋକ ଖାଇଲୁ ତାପରେ ଆହୁରି ଲୋ ଓ ଖାଇଥିବେ ଆଉ ହାଲୋ।
ହଁ କହୁନାହାନ୍ତି କାଲି ମୁଁ ଶୁଣିଥିଲି କଣ କାଲି ଗାଧୁଆ ବେଳେ ଯୋଉ ଉଁ ମା ନେ ଭାତ ଡାଲମା ଖଟା ଖିରି ହେଇଥିଲା ଖାଇବା ଆଉ ମୁଁ ତ ସେ ଟିକେ ଯାଇ ବିି ପାରିିନଥିଲି ସେଇ ଯୁଗୁରୁ ମୁଁ ଭାବୁ ଥିଲି ରାତିରେ ଯିବି ବୋଲି ଦର୍ଶନ କରିବା ପାଇଁକା। ତ ଗଲିନି ମତେ ଟିକେ ଟାଇମ୍ ବି ହେଲାନି ଆଉ ଉଁ ଭାବୁଚି କା ଏଇ ଯୋଉ ରଥଯାତ୍ରା ବେଳୁକୁ ଏଇ ଜଗନ୍ନାଥ ଆଶ୍ରମ ହିଁ ପଳେଇବି ଆ ଆଉ କୋଉଠିକି ଯିବିନି।
କାଲି ଯାଇଥାନ୍ତେ ନାଁ ଟାଇମ୍ କାଢି଼କି ଆଉ କାଲି ବଢ଼ିଆ ହେଲା ମନ୍ଦିରରେ। ଭାତ ଡାଲମା ଖଟା କ୍ଷୀରି ତ ଗାଧୁଆଳେ ଦେଇଥିଲେ ରାତିକି ଦେଇନଥିଲେ ରାତିକି ଭୋଗ ସବୁ ଦେଲେ। ସେ ଅରୁଆ ଅନ୍ନ ଭୋଗ ଆ ବଢ଼ିଆ ଲାଗିଲା । ସେ ଲୋକ ଭୋଉତୁ ଲୋକ ହେଇଥିଲେ ଠାକୁରଙ୍କୁ ଦେଖିବା ପାଇଁ । ଏଠି ତ ଦଶ ବାର ଦିନି ଠାକୁର ଅଣସର ହରେ ରହିବେ ଆଉ ଠାକୁର ଆଉ ଦେ ଦେଖିବାକୁ ପାଇବେନି ଯାଇଥାନ୍ତେ ଟିକେ ଦେଖିକି ଆଇଥାନ୍ତେ ଭଲ ଲାଗିଲାଥାନ୍ତା । ଆଉ ଗଲେ ତ ନାଇଁ ଆଉ ରଥ ବେଳୁକୁ ଯିବେ । ରଥ ବେଳୁକୁ ଏଠି ତ କିଛି ହୁଏନି ଠାକୁର ଅଣସର ଘରୁ ଆସିବେ ଗାଧୁଆ ପାଧୁଆ କରିବେ। ଏଇ ସପ୍ତାହ ରହିବେ ତାଙ୍କ ଦିହ ଖରାପ ହବ ଥଣ୍ଡା ହବ ଜର ହବ ଡାକ୍ତର୍ ଆସିବ ଔଷ ଦେବେ ବିଭିନ୍ନ ପ୍ରକାର କାର୍ଯ୍ୟକର୍ମ ଅଛି ତାଙ୍କର । ଆଉ ସେଇ ରଥ ବେଳକୁ ଆସିବେ ଆପଣ। ଜଗନ୍ନାଥ ଟିକେ ଦର୍ଶନ କରିକି ଯିବେ ଆମେ ତ ପୁରୀ ଯାଇପାରିବେ ନା ଏତେ ଠେଲା ପେଲା ଏତେ ଲୋ ଉପ ଅଣ୍ଡା ଚକୁଡ଼ା ହେଇ ଏଇଠି ଟିକେ ଦେଖିଦବା ଆଉ ଯା କରିବା କାଳିଆଙ୍କର ଆଜ୍ଞା ଆଉ। ଏଇଆ କଥା ସବୁ ଆଉ କଣ କହବି ଆଉ । ଆଉ ହାଲୋ। ଶୋଇ ପଡି଼ଚ ନାଁ କଁ ହାଲୋ । ହାଲୋ। ହାଲୋ।
ହାଲୋ।
ଶୋଇ ପଡି଼ଲ ନାଁ କଣ ନାଁ ମୋ କଥା ଶୁଣା ଯାଉନି।
ନାଁ ନାଁ ଶୋଇ ନାଇଁ ମୁଁ ଏଇ ଠି ଯୋଉ ଟିକେ କାମ ଥିଲା ତ ସେଇ ଯୁଗରୁ ନେଟୱାର୍କ ପ୍ରୋବ୍ଲେମ୍ ହଉଥୁବ। ସେଇ ଯୁଗୁରୁ ଶୁଭିଲାନି ଆଉ।
ମୁଁ ହାଲୋ ହାଲୋ କହୁଚି ମୁଁ କହିନି ବୋଧେ ଶୋଇ ପଇଲେ କି କଣ। ଆଉ ହାଲୋ ହାଲୋ କହୁଚି କିଛି ଉତ୍ତର ଦଉନାହାନ୍ତି ମୁଁ କାଟି ଦେଇଥାନ୍ତି। ଆଉ ହଁ ଏ ବାସନ୍ୟା
ଆଜି ଆପଣ ସବୁ ଖାଇ ପିଇ ସାରିଲେଣି ନାଁ ଖାଇନାହାନ୍ତି ଖାଇବା ପିଇବା ବୋଧେ ଟିକେ ଲେଟ୍ ରେ କରିବେ
ହଁ ଆମର ସରିଲାଣି ସବୁ ଖାଇବା ପିଇବା ସେଇଥିପାଇଁ ଟିକେ ଫୋନ କଲେ କଥା ହଉଛି ଦେଖିବାଉ ଆପଣ ହାଲୁ ହାଲୁ କହୁଛନ୍ତି କୋଉଠୁ ଫନ ଟା ରଖିଦେଇକି କାମ କରୁଛନ୍ତି। ଓ ତେର ଦଉନାହାନ୍ତି ମୁଁ କହିନି ତାଲେ ଦଉନାହାନ୍ତି ଯଦି କାଟି ଦେଇଥାନ୍ତି ଏଇି ଆଉ ଆଉ ଯାଉ ଉତର ଦେଲା ଆଉ
ହଁ ଆପଣ ଯୋଉ ଆଜି କଣ କହିଲେ?
ପଣଙ୍କ ଖିଆ ପିଇବା ସରିନି ଆଜି କଣ ରୋଷେଇ ହେଇଥିଲା ଘରେ?
ଶାଗ ଭଜା ଦହି କଡି ତାପରେ ଯୋଉ ଛତୁ ଟିକେ ହେଇଥିଲା ନିର୍ ବି ଆଜି ହେଇଥିଲା କଣ ଘର ଟ କୁଣିଆ ଆସନ୍ତି ତାପରେ ପାମ୍ପଡ ସାଲାଡ ତାପରେ ଯୋଉ ଏବେ ତ ଫୁଲ କୋବି ମିଳୁନି କି ହେଇଥିଲା ଗୋଟେ ଫୁଲକୋବି ଅଣା ହେଇଥିଲା ଫୁଲକୋବି ର ଗୋଟେ ଚିଲି ଚିଲ କୋବି ବି ହେଇଥିଲା ସେଇଟାକୁ ଖାଇଥିଲୁ। ହଉ ଏବେ ମୁଁ ରଖୁଛି ଆଉ କେତେବେଳେ କଥା ହବା।